ଅବଶ୍ୟ କଣ କରୁଚ?
ହାଲୋ।
ହଁ ଶୁଭ ସକାଳ। କଣ କରୁଚ?
ହଁ ଶୁଭ ସକାଳ। କିଛି ନାହିଁ ବଏବେ ଜଳଖିଆ ଖାଇସାରିଚି।
ଆଚ୍ଛା ଆଚ୍ଛା। ଆଉ?
ତମେ କଣ କରୁଛ?
ମୁଁ ମୁଁ ବି ସକାଳ ସାତଟାରେ ଉଠିଲି। ଉଠିକି ପଢ଼ାପଢ଼ି କରୁଥିଲି। କରିକି ଏବେ ସେଇ ଜଳଖିଆ କଣ ଖାଇକି ଆସିକି ବସିଛି ଆଉ। ପୁଣି ପରେ ପଢ଼ାପଢ଼ି କରିବି ଆଉ।
କଣ କରୁଚ?
ହଁ। ଆଉ ତମେ କୁଆଡେ ବୁଲାବୁଲି କରିବାକୁ କାଲି ଯାଇଥିଲ? କାଲି ଦେବସ୍ବାନ ପୂର୍ଣ୍ଣିମା ଥିଲା। ମନ୍ଦିର କିମ୍ବା କୁଆଡ଼େ ବୁଲାବୁଲି କରିବାକୁ ଯାଇଥିଲ?
ନା ଯାଇନି। ଆମ ଏଠି ବର୍ଷା ହଉଥିଲା ତ।
ହଁ ହଁ ହଁ। ଆଛା ଆଛା। ଆ ଆଜି ବ ହଁ ବର୍ଷା ହେଲେ ତ କୁଆଡେ ଯାଇ ହେବ ନାହିଁ ଆଉ। ଆଜି ହଉଚି ବର୍ଷା ତମ ସେପଟରେ?
ନାଁ ନାଁ। ଆମ ଆମେ କଲା କଲା ମେଘ ଢାଙ୍ଗି ରହିଛି। କିନ୍ତୁ ଏବେ ବର୍ଷା ହେଇନି।
ଆଚ୍ଛା ଆଚ୍ଛା ଆଚଛା। ଆଉ ଏବେ କଣ କରୁଚନ୍ତି? ପଢାପଢି କଣ କରୁଚନ୍ତି? ନା ଜବ ରେ ଅଛନ୍ତି? କଣ କରୁଛନ୍ତି ଏବେ?
ମୋର ଦୁଇ ବର୍ଷ ହେଲାଣି ପ୍ଲସ୍ ଥ୍ରୀ ସରିଛି। ଏବେ ଘରେ ଅଛି।
ଆଛା ଆଚ୍ଛା। ଅ କୋଉ ମାନେ ଅନର୍ସ ରେ କୋଉ ବିଷୟରେ କରିଥିଲେ? ଯୁକ୍ତ ତିନି।
ଓଡ଼ିଆ।
ଓଡ଼ିଆରେ କରିଥିଲେ। ଆଚ୍ଛା ଆଛା। ଆଉ ମାନେ କଣ କେମିତି କଲେଜ ଲାଇଫରେ ମଜାମସ୍ତି କର ସାଙ୍ଗ ସହିତ? କଣ କେମିତି କର?
ଅଁ ମୁଁ ତ ହଷ୍ଟେଲରେ ରହୁଥିଲି ମୋ ସାଙ୍ଗସାଥିଙ୍କ ସହ।
ଆଚ୍ଛା।
ଆମେ ବହୁତ ମଜା କରୁଥାଉ। ଏକା ସାଙ୍ଗରେ ଖାଉଥିଲୁ ସବୁ।
ହୁଁ ହୁଁ।
ହଷ୍ଟେଲରେ ତ ଖାଏନି। ଖାଇବା ପାଇଁ ନଅଟାରେ ମାନେ ସକାଳ ନଅ ଟାରେ ଆଉ ରାତି ନଅଟାରେ ଦିଅନ୍ତି। ଆମେ ଏଁ ଦେ ନଅଟାରେ ରାତି ନଅଟାରେ ଖାଉଥିଲୁ ଆଉ ଦେ ସକାଳେ ଜଳଖିଆରେ ଅଁ ମୁ ଢ଼ି ଅଁ ବିସ୍କୁଟ ଏମିତି ଖାଉ ଥିଲୁ ସାଙ୍ଗସାଥିରେ ମିଶିକି।
ହୁଁ।
ସାଙ୍ଗରେ କଲେଜ ଯାଉଥିଲୁ ବହୁତ ମଜା ଲାଗୁଥିଲା।
ଆଚ୍ଛା ଆଚ୍ଛା। ପଢାପଢି ବି ସାଙ୍ଗରେ କରୁଥିବ ବହୁତ କ୍ଲାସ ବି ସାଙ୍ଗରେ ଯିବା ଇଏ କରିବା ସାଙ୍ଗରେ ବସିବା ଏସବୁ ବହୁତ ଭଲ ଲାଗେ। କଲେଜ ଲାଇଫ୍ରେ ସେ ଯଉ ମାନେ ମୁହୂର୍ତ୍ତ ସବୁ ଏବେବି ଚାହିଁ ହେଲେ ବି ଭୁଲି ହୁଏ ନାହିଁ। ଯେବେବିି ସାଙ୍ଗମାନେ ପୁଣି ଦେଖା ହୁଅନ୍ତି ପୁଣି ସେ କଥା ମନେ ପକାଇ ଆମେ ବହୁତ ମାନେ ଆନନ୍ଦ ହେଇଥାଉ ଯେ ଏମିତି ଏମିତି ଆମେ କରୁଥିଲେ ଏମିତି କରୁଥିଲେ ଆଉ ଇଏ କରୁଥିଲେ ଆଉ ତମ କଲେଜରେ କିଏ ତମର ଭଲ ମାନେ ଶିକ୍ଷକ ବା ଶିକ୍ଷୟିତ୍ରୀ ଭଲ କିଏ ଥିଲେ ତମକୁ ଯିଏ ଗା ମାନେ ଆଗକୁ ପ୍ରେରଣା ଦେଇଛନ୍ତି ଏ ମାନେ ଆଗକୁ ତମ ଜୀବନରେ ପ୍ରେରଣା ଦେଇଛନ୍ତି କାହା ଠାରୁ ସବୁ ପ୍ରେରଣା ହେଇଛନ୍ତି ଆପଣ?
ଅଁ ଅଁ ମୁଁ ଯୁକ୍ତ ଥ୍ରୀ ଉଁ ଯୁକ୍ତ ତିନିରେ ଆମର ଦୁଇଟି ମ୍ୟାଡମ୍ ଥିଲେ ଅଁ ସିଏ ଆମକୁ ମାନେ ଭଲ ରାସ୍ତା ଦେଖଉଥିଲେ। ଭଲ ମାନେ ସାଙ୍ଗ ଭଳିଆ ଟ୍ରିଟ କରିଥିଲେ ସେମାନେ।
ଆଛା
ଆଉ ସେଇଟା ଖରାପ ରାସ୍ତା ଏ ପଟ କୁ ଆସନା ଏମିତି ମାନେ ରାସ୍ତା ଦେଖଉଥିଲେ।
ଆଚ୍ଛା ଆଚ୍ଛା ଭଲ ଭଲ। ଆଉ କଲେଜ ସମୟରେ କୁଆଡେ କଣ ବୁଲାବୁଲି ପିକନିକ ସାଙ୍ଗସଥିଙ୍କ ବି ନିକ୍ ତ ସବୁଠାରୁ ଭଲ ହେଇଥାଏ ସେଇ ସମୟରେ କୁଆଡ଼େ କଣ ପିକନିକ କଣ କେମିତି କରୁଥୁଲ ଯିବା ଯାଇଥିଲ କେବେ ନା ଯାଇନାହାନ୍ତି ସେତେବେଳେ?
ହଁ ଯାଇଥିଲୁ ପିକନିକ ଅଁ ଦେ ଅଁ ମାନେ ସେ ଆମ କଲେଜର ପାଖରେ ଗୋଟେ ଅଁ ଏମିତି ପିକନିକ ଯିବା ଭୋଜି କରିବା ଏମିତି ସୁବିଧା ଥିଲା ତ ଚାଲି ଚାଲି ସମସ୍ତେ ଯାଇଥିଲୁ।
ହୁଁ।
ତାପରେ ସେଠାରେ ସଫାକରି
ହୁଁ।
ରାନ୍ଧି ମାନେ ମାନେ ରାନ୍ଧିବା ପାଇଁ ରୋଷେଇ ନେଇଥିଲୁ ସେମାନେ ରାନ୍ଧିଲେ ଆମେ ଜିତୁନା ତାକୁ ଏମିତି କା କଟା କୁଟି କରିଲୁ ତାପରେ ଖା ଖାଇକି ଚାରି ପାଞ୍ଚଟା ବେଳେ ମାନେ କଲେଜକୁ ଫେରିଲୁ।
ଆଚ୍ଛା ସେ ବହୁତ ଭଲ ଅଁ ଆମେ ଏବେ ବିି ସେ ସବୁ କଥା ମନେ ପକାନ୍ତି ଯେତେ ଯେବେବି ସେ ବଣ ଭୋଜି ଯା ବାହାରେ ଯାଇକି ନିଜେ ମାନେ ଚୁଲି ବନେଇକି ନିଜେ ଇଏ କରିକି ଖାଦ୍ୟ ବନେଇବା ନିଜେ ଖାଇବା ସେଟା ଏତେ ଖୁସି ଲାଗେ ଯେ ବହୁତ ମାନେ ଗୋଟେ ସ୍ମରଣୀୟ ରହିଯାଏ। ଏମିତି ତ ଆଜିକା ସମୟରେ ବହୁତ ବ୍ୟସ୍ତତା ଭିତରେ ଆମେ ହୋଟେଲ ରୁ ତ ଖାଇପାରିବା କି କିନ୍ତୁ ସିଏ ମଜା ଯୋଉ ଅଲଗା ମଜା ନିଜେ ହେଠି ବନେଇବା ନିଜେ ଇଏ କରିବା ସବୁ ମିଶି ମାସିକି। ଖାଇବ ସାଙ୍ଗରେ ଗୋଟେ ଅଲଗା ଜାଗାକୁ ଯାଇକି ସେ ମଜା ବହୁତ ଭଲ ଲାଗିଥାଏ। ଆମେ ବି ଆମ ସାଙ୍ଗସାଥି ଏବେ ବି ଯେତେବେଳେ ଆମେ ସମୟ ହଉଛି ଆମେ ବି ଯାଇକି ବାହାରେ ଏମିତି ଯେତିକି ବି ସମୟ ପାଉଛିୁ ସେତିକି ସମୟ ବାହାରେ ଅତିବାହିତ କରିକି ଆସୁଛୁ ଏବଂ ଆମେ ସାଙ୍ଗସାଥି ମିଶିକି ବାହାରେ ବି ଖାଇବା ଯୋଉ ଫିଷ୍ଟ କୁହାଯାଏ। ବଣଭୋଜି ସେଗୁଡା ସବୁ କରିକି ସାଙ୍ଗସାଥି ଆମେ ଖାଇକି ବି ଆସୁ ବହୁତ ଭଲ ଲାଗେ ଇଏ ସବୁ। କରିବା ପାଇଁ ଆଉ ତମ ସାଙ୍ଗ ଲାଇଫରେ କିଏ ଭଲ ସାଙ୍ଗ ଏବେ ତମ ମାନେ ଅଛନ୍ତି ତମ ସମ୍ପର୍କରେ କିଏ କେମିତି ଭଲ ସାଙ୍ଗ ଅଛନ୍ତି ସବୁ।
ହ ଏବେ ତ ସେ ନିଜେ ନିଜେ ମାନେ କିଏ ଜବ୍ କରୁଛି କିଏ ପାଠ ପଢ଼ୁଛି।
ହଁ କିଏ ସହରରେ ରହୁଚି କିଏ ରୋଜକରରେ ବ୍ୟସ୍ତ ସେଥିପାଇଁ ଆଗପରି କିଛି ନାହିଁ
ତ କେହି ଏମିତି ଫୋନ୍ କରନ୍ତିନି ବେଳେବେେଳେ ତେମେ ଏମିତି ମେସେଜ କରିଦିଅନ୍ତି କ'ଣ ଟିକି ମିକ୍ଷୀ କ'ଣ କରୁଛୁ।
ହୁଁ ଏମିତି ସବୁ ଚାଲିଛି ଆଉ
ଏବେ ତାଙ୍କ ସମୟ କାହିଁ କୋଉଠି ପଢ଼ିବେ।
ସମସ୍ତେ ବ୍ୟସ୍ତତା ଜୀବନ ଭିତର ବି ଆମର ବୟସ ବି ବଢି ଚାଲୁଛି ଘରେ ବି ହଁ ବିବାହ ପ୍ରସ୍ତାବ ଆସୁଛି ଘରେ ମାନେ ଘର ଘର ଯଉମାନେ ଆମର ଅଛନ୍ତି ସମ୍ପର୍କୀୟ ସେମାନେ ବି ଆଣୁଛନ୍ତି। ଏଇ ସମସ୍ୟା ଭିତରେ ହିଁ ସମସ୍ତେ ଚାଲନ୍ତି ପଢା ସରିବା ପରେ। ତାପରେ ବି ତମେ ହଁ ତାପରେ ଯୋଉ ଉଚ୍ଚ ଶିକ୍ଷା ପାଇଁ ଆଉ କିଛି ମାନେ ଭାବିଲନି? ଉଚ୍ଚ ଶିକ୍ଷା ପଢିବା ପାଇଁ ପ୍ଲ ଯଉ ମାନେ ଯୋଉ ସରିଲା ଯୁକ୍ତ ତିନି ତାପରେ।
ତାପରେ ଭାବିଥିଲି କିନ୍ତୁ ଘରର ପରିସ୍ଥିତି ଦେଖିକି ମାନେ ମନ ହେଲାନି।
ଆଚ୍ଛା ଆଚ୍ଛା ଆଚ୍ଛା ଘରେ କିଏ କିଏ ଅଛନ୍ତି ସବୁ।
ମା ବାପା ଜେଜ ବାପା ଭାଇ ମୁଁ।
ଆଚ୍ଛା ଆଚ୍ଛା। ତମେ ତମକୁ ବି ବହୁତ ଭଲ ପାଉଥିବେ ଘରେ ବହୁତ ଭଲ ପାନ୍ତି ଆମ ଘରେ ବି ସେମିତି। ବହୁତ ଭଲ ପାାନ ଦିଅନ୍ତି ଯାଇ ଗୋଟେ ଗୋଟେ ହବ ତ ଆହୁରି ଭଲ ପାଇବା ଦିଅନ୍ତି। ଆଉ ସେମାନଙ୍କର ଚିନ୍ତା ଆମ ପ୍ରତି ଥାଏ ଆମେ କଣ କରିବା କଣ ନାହିଁ ଖାଇବା କଣ? କରିବା କଣ ଏବେ ବହୁତ ଚିନ୍ତା ସବୁ ଥାଏ ଇଏ କରିବା ପାଇଁ।
ତମ ଘରେ କିଏ କିଏ ଅଛନ୍ତି?
ଆମ ଘରେ ଅ ବାପା ଅଛନ୍ତି ମା ଅଛନ୍ତି ମୋର ବି ଜେଜେ ମା ଅଛନ୍ତି ଜେଜେ ମା ଏକ୍ସପାଟ କରି ଜେଜେ ବାପା ଏକ୍ସପାଟ କରି ଯାଇଛନ୍ତି ମାନେ ତାଙ୍କର ମୃତ୍ୟୁ ହେଇଯାଇଛି ଆଉ ଆଉ ସାନ ଭଉଣୀ ଜଣେ ଅଛି ତାର ଏବେ ଯୁକ୍ତ ଦୁଇରେ ପଢୁଛି। ହଁ ସେ ପାଖ କଲେଜ ରେ ଯିବା ଆସିବା କରୁଛି ବସ ରେ। ଆଉ ଇଏ କରୁଛି ଆଉ ମୁଁ ମଝିରେ ଆଉ ମୋ ଠାରୁ ବଡ ମୋର ଯିଏ ଦେଇ ଅଛନ୍ତି ତାଙ୍କର ବିବାହ
ହ
ସରି ଯାଇଛି ତାଙ୍କର ବି ଏବେ ଛୋଟ କୁନି ପୁଅ ଟେ ଅଛି। ସ ବହୁତ ମାନେ ଦୁଷ୍ଟ ହଉଛି କଲରେ ବି କଥା ହେଲେ ବହୁତ ଇଏ ମାନେ ଭଲ ଲାଗେ ତା ସ କଥା ପାଇଁ। ଆଉ ଏମିତି ବହୁତ ଭଲ ର ବହୁତ ଭଲ ଇ ପରିବାରରେ ଇଏ କରିଛୁ ଆଉ ଆମର ଆଉ
ଏବେ ତମ ମାନେ କଣ ଚାଲିଛି?
ଏବେ ପଢାପଢି ଚାଲିଛି ଆମର ମୋର ତ ପ୍ଲସ୍ ମାନେ ଯୋଉ ଯୁକ୍ତ ତିନି ସରିଗଲା ପରେ ମୁଁ ଚାହିଁଲି ଯେ ଆମ ଯୋଉ ଶିକ୍ଷକ ଲାଇନ କି ଯିବା ପାଇଁ ସେଥିପାଇଁ ମୁଁ ବିଡ ବିଡ ଯୋଉ ହୁଏ ବିଡ ଦି ବର୍ଷ କରିଲି। ତାପରେ ପିଜିି ଏବେ ଗୋଟେ ବର୍ଷ ସରିଗଲାଣି ଆଉ ଯଉଟା ପୋଷ୍ଟ ଗ୍ରାଜୁଏଟ୍ ଆଉ ଗୋଟେ ବର୍ଷ ଅଛି ହେଲେ ବି ପିଜି ବି ସରିଯିବ ଏଇ କିଛି କିଛି ଦିନ ଭିତରେ ତାପରେ ଚାଲିଛି ପଢାପଢି ଗମେଣ୍ଟରେ ଓଡିଶାରେ ଯାହା ବି ଏକଜାମ୍ ବାହାରୁଛି ସେଥିପାଇଁ ଆମେ ଆବେଦନ କରୁଛୁ। ଆଉ ଯାହାବ ଇ ତମେ କିଛି ଓଡିଶା ଗମେଣ୍ଟ ର କିଛି ହଁ ଏକଜାମ୍ ରେ ଆପ୍ଲାଏ କର।
ନାଇଁ ଯାଏ କରିନି।
ଆଚ୍ଛା ଆଚ୍ଛା ନିହାତି କର ଯ ମାନେ ବହୁତ ଭଲ ଯଦି ବି ଓଡିଶା ଗଭର୍ଣ୍ଣମେଣ୍ଟ ରେ ତମେ ସରକାରରେ ଗୋଟେ ହଁ ଚାକିରିୀ ମିଳିଯାଉଛି ତମକୁ ତାହେଲେ ବହୁତ ଭଲ ହବ ଆର ସେ ଘରେ ରହିବ ଆରାମ ସେ ଚାକିରି କରିବ ଆଉ ସବୁ ଜିନିଷରେ ବି ବହୁତ ମାନେ ଇଏ କରିପାରିବ ବହୁତ ଭଲ ହେଇପାରିବ ଏସବୁ
ହଁ।
ଆଚ୍ଛା ଆଛା ଆଉ ଖାଇବା ପିଇବା କଣ ହେଲା ତମର?
ଏବେ ଚକୁଲି ପିଠା ଖାଇଛି।
ଆଛା।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
ବହୁତ ଭଲ ବହୁତ ଭଲ ଚକୁଳି ପିଠା ହିଁ ବହୁତ ଭଲ ଲାଗେ ମତେ ବି ବହୁତ ଭଲ ଲାଗେ ଘରେ ଥିଲେ ତ ଆମେ ଚକୁଳି ପିଠା ଇଏ ସବୁ ଜିନିଷ ଖାଇଥାଉ। କିନ୍ତୁ ଯେହେତୁ ଆମେ ଏବେ ଟାଉନରେ ବାହାରେ ଆସିକି ଅଛୁ ଏ ସବୁ ଜିନିଷ ମିଳୁନାହିଁ ବାହାରେ ଯୋଉ ତେଲ ଜାତୀୟ ଖାଦ୍ୟ ଅଧିକା ମିଳୁଛି। ସେଥିପାଇଁ ଆମେ ଅଧିକରୁୁ ଅଧିକ ଆମେ ଯ ମାନେ ଘ ଘରୋଇ ଖାଦ୍ୟ ମାନେ ଯେମିତି ଘରେ ଯୋଉ ଚୁଡା କୁ ଗୁଣ୍ଡ କରିକି କରିକି ସେଇ ସବୁ ଦିଅନ୍ତି ଆଉ ବି ଭଲ ଭଲ ଜିନିଷ ଦିଅନ୍ତି ସେଇଟାକୁ ରଖିକି ଆମ ପାଖରେ ଏ ସବୁ ବେଳ ଖାଉ ବାହାର ଖାଦ୍ୟ ଖାଇକି ଦେହ ଯେମିତି ବି ଖରାପ ହୋଇଯାଉଛି ଦିନକୁ ଦିନ ସେଥିପାଇଁ ଭଲ ଘରେ ତମେ ରହୁଛ ଆରାମସ ନିଜେ ବନେଇ ଯେ ଇଏ କରି ଖାଉଛ ଭାଉ ବହୁତ ଭଲ ଲାଗୁଛି। ତମେ ନିଜେ ତମେ ନିଜେ ରୋଷେଇ କରୁ ଇଏ କରିକି ଖାଉଛ ନା ନା ମା ଦିନ ରୋଷେଇ କରିକି କରୁଛନ୍ତି।
ତ ତୁମେ କଣ ତମର ମାନେ ପସନ୍ଦରେ କଣ ଭଲ ଖାଇବା ଆମିଷ ନା ନିରାମିଷ। କଣ କର।
ମ ମୁନିରାମ ମିଶ। ମାନେ ହଁ ଆମ ଘରେ ନିରାମିଷ ସମସ୍ତେ।
ସମସ୍ତେ ନିରାମିଷ। କଣ କିଛି ଧାର୍ମିକ ଉଦ୍ଦେଶ୍ୟ ପାଇଁ ଛାଡି ଦେଇଛନ୍ତି ଆମିଷ ନା କଣ। ପାଇଁ ଛାଡ଼ି ଦେଇେଇଛନ୍ତି।
ହଁ ଆମେ ପୂଜା ପାଠ କରୁ ତ ସେଥିପାଇଁ।
ଆଚ୍ଛା ଆପଣ ବ୍ରାହ୍ମଣ ଘର।
ନାଁ।
ଆଛା ଆଚ୍ଛା ବହୁତ ଭଲ ବହୁତ ଭଲ ଏମିତି ବି ବ୍ରାହ୍ମଣ ହେଲେ ବି ବ୍ରାହ୍ମଣ ମାନ ସେମିତି ତ କହିହବ ନାହିଁ ସମସ୍ତଙ୍କର ଇଚଛା ଅଲଗା ଥାଏ। ଯାହା ହ ଭଲ ବହୁତ ଭଲ ଲାଗିଲା ଶୁଣିକି ତମେ। ହଁ ମାନେ ଆମିଷ ଖାଉନ ଭକ୍ଷ ଇଏ କରୁନ ଇଏ କରୁନ କୌଣସି ଯୀବ ପା ହାତ ଦେଇକି ତାଙ୍କୁ ଇଏ କରୁନ। ବହୁତ ଭଲ ଇଏ ସବୁ ଚିନ୍ତାଧାରା ତମର ବହୁତ ଭଲ। ହଉ ତମ ସେ କଥା ହ ବହୁତ ଭଲ ଲାଗିଲା ରଖୁଛି ଧନ୍ୟବାଦ।